ହ୍ୟାଲୋ।
ହ୍ୟାଲୋ।
କଣ?
ଏଇ ବସିଚି ଆଉ, ତମେ?
ମୁଁ ଏଇଠି ବୁଲୁଥିଲି ଆଉ କାଲି ଆମେ ଦି ଜଣ କୁଆଖିଆ ଯିବା?
ହଁ ହଁ ଶିଓର।
ଆଉ କାଲି ଆମର କିଥି କିଣା କିିଣି କରିବାର ଅଛି?
ହଁ ଯିବା ଆ ଡ୍ରେସ୍ ଆଉ ଅଲଗା ଜିନିଷ କିଛି କିଣିକି ଆଣିବା ଆଉ।
ହଁ ଆଉ ରଜ ପାଇଁ କିଛି କିଣାକିଣି କରିବାର ଅଛି।
ହଁ ସବୁ।
ଡ୍ରେସ୍ ଲୁଗା ପଟା ଆଉ ଗାଡ଼ିରେ ଯିବା ସ୍କୁୁଟି ରେ। ଆଉ ତମର କାଲି ଅ କିଛି କାମ ଅଛି କି?
ନା ନାହିଁ।
ଓହୋ ଆଉ କାଲି ଆମେ ବିରଜା ଦୋକାନ କୁ ଯିବା ଫାଷ୍ଟ
ହଁ
ହୁଁ ସେଠୁ ଆସିକି କୌଣସି ଗୋଟେ ଲୁଗା ଦୋକାନକୁ ପଳେଇବା ଆଉ କିଣାକିଣି କରିବା ପାଇଁ।
ହଁ
ତାପରେ ଟିକେ ପୂଜା ଦୋକାନ ଯିବା।
ହଁ
ତାପରେ ଟିକେ ଗୁପଚୁପ ଖାଇବା।
ହଁଅଁ ଅ ଗୁପଚୁପ ଅ। ଆମ ପୋଲ ତଳେ ଯୋଉ ଦୋକାନ ଟା ଅଛି। ଆମେ ସେଇଠୁ ଖାଇବା।
ହଁ
ଆଉ ଅ କାଲି ଆଉ କଣ ଭାବିଚ କରିବା ପାଇଁ କା
କାଲି ଆଉ କଣ ଭାବିଛ କରିବା ପାଇଁ।
ଆଉ ହୁ ମୁାଇ ହ
ଆମେ କେ କୁଆଡେ? ଛବି ବବ। ଶୁଭୁଚି ତମକୁ,
ହଁ ହଁ ଶୁଭୁଚି କୁହ।
କାଲି ଆଉ କୁଆଡେ ବୁଲିବା ପାଇଁ ଯିବା କି?
ହଁ ସେଇ ପାଖରେ ଗୋଟେ ଅଛି ଶିବ ମନ୍ଦିର ସେଇଠିକି ଟିକେ ପଳେଇବା। ଯାଇକି, ଏ ଟିକେ ଠାକୁର ଦର୍ଶନ କରିକି ତାପରେ ଘରକୁ ଆସିବା ଆଉ।
ହଁ ତାହେଲେ ଆମକୁ ସକା ସକା ଲୁ ପଡିବ ନା କଣ କହୁଛ?
ହଁ ସକାଳୁକୁ ପଳେଇବା।
କେତେଟା ବେଳକୁ ଯିବା?
ଆଠଡଟା ବେଳକୁ। ହାଲୋ
ଠିକ ଅଛିାଣିିବ ନା ଭଣି ତମେ ଭୋଗ ଆଣିବ ନା ମୁଁ ଆଣିବି?
ଅହଁ ଦି ଜଣ ଯାଙ୍କ ନେଇଯିବା।
ହଉ ଆଉ ମନ୍ଦିରରେ କାଲି ଆଳତି ହବ ନା?
ହଁ ଅଁ ସାଢେ ଆଠଟାରେ ହୁଏ ଆମେ ଆଠଟା ରେ ବାହାରିକି ଗଲେ ହଁ
ତମ ଦେହ ଠିକ ଅଛି?
ହଁ ଠିକ ଅଛି।
ହଁ ଆଉ କଣ ଖାଇଥିଲ? ହଁ କଣ ଖାଇଥିଲ? ହ୍ୟାଲୋ।
ହ୍ୟାଲୋ।
ମୁଁ
ହ୍ୟାଲୋ। ଆପଣଙ୍କୁ ଶୁଭୁନି କି?
ହଁ ହଁ, ଶୁଭୁଛି ଆପଣ କୁହନ୍ତୁ? ଖରାବେଳେ କଣ ଖାଇଥିଲେ?
ଖରା ବେଳେ ଭାତ, ଡାଲି, ଆଉ ଭଜା ଶାଗ। ଆପଣ କଣ ଖାଇଥିଲେ?
ମୁଁ ପଖାଳ, ଭଜା ଆଳୁ ଭର୍ତା। ଏସବୁ ଖାଇଥିଲି ଆଉ।
ଆଚ୍ଛା। ଆଉ ରାତି ଖାଇବା ପୁଣି?
ଅ ରୁଟି, ତରକାରୀ। ଆଉ ଆପଣଙ୍କର?
ମୋର ବି ସେଇ ରୁଟି ସନ୍ତୁଳା।
ଆଉ କାଲି ଆମ ସହିତ ଆଉ କିଏ ଯିବ କି? ଆପଣଙ୍କ ସାଙ୍ଗ କିଏ?
ହଁ ଦେଖିବା ଜଣେ କହୁଥିଲେ ଯିବାକୁ। ମୁଁ ତାଙ୍କୁ ପ ପଚାରିକି କାଲିକି କହିବି ଆଉ।
ଆଜ୍ଞା। କାଲି ଆଉ କିଛି ଯଦି ଆଣିବାର ଅଛି ତ କାଗଜରେ ଲେଖିକି ନେଇଯିବା, କାଳେ ମନେ ପଡିବ କି ନାହିଁ?
ହଁ ହଁ।
ନହେଲେ ଫେରିକି ଆସିଲା ପରେ ସବୁ ମନେ ପଡିବ।
ହଁ।
ଆଉ ରଜରେ କୁଆଡେ ବୁଲିବାର ଯୋଜନା ଅଛି?
ରଜରେ ଟିକେ ବିରଜାଙ୍କ ପାଖକୁ ଯିବାର ଅଛି।
ଅ ହ। ଅ ତମେ ଯଦି ଯିବ ମତେ ବି ଡାକି ପାରିବ ମୁଁ ବି ଯିବି।
ହଉ ଆଉ ଆମ ସହିତ ଆ ମୋର ଜଣେ ଭଉଣୀ ଅଛି ସିଏ ବି ଯିବ।
ହଁ ଆମେ ବସରେ ପଳେଇବା।
ହଁ ଅ ସକାଳ ଆଠଟାରେ ବସ୍ ଅଛି। ଆମେ ଜଲଦି ବାହାରିକି ପଳେଇଲେ ବସ୍ ପାଇଯିବା, ତାପରେ ପଳେଇବା ଆଉ।
ହଁ ଆଉ ରଜ ମହୋତ୍ସବ ବି ଯିବା ବୁଲିବା ପାଇଁ।
ହଁ ଆମ ଏଇ ଖୋସାଲପୁର ରେ ହଉଚି ସେଇଠିକି ଯିବା।
ଆଚ୍ଛା ଆଜ୍ଞା ଠିକ ଅଛି ଆଉ ଆପଣଙ୍କ ଭଉଣୀ କି ନା
ହଁ।
ଆପଣଙ୍କ ଭଉଣୀ ସାନ ନା ବଡ ଆପଣଙ୍କଠୁ।
ସିଏ ମୋ ଠୁ ସାନ ଆଉ ଆପଣଙ୍କର ଆପଣ କେତେ ଭାଇ ଭଉଣୀ?
ହଁ ମୋର ଗୋଟିଏ ଭାଇ ଅଛି ମୁଁ ବଡ ଆଉ ସିଏ ସାନ।
ଆଚ୍ଛା ତାଙ୍କର କୋଉ କ୍ଲାସ୍।
ଅ ତାଙ୍କର ଅଷ୍ଟମ ହେଲା। ଆଉ ଆପଣଙ୍କ ଭଉଣୀର?
ତାଙ୍କର ଅ ଅ ଅ ଦଶମ ସରିଲା ଏବେ ଅ ଅ
ଆଉ ତାଙ୍କର ଏବେ କଣ ପଢ଼ିବାରେ ଯୋଜନା ଅଛି।
ପଢିବାର ଯୋଜନା ଆର୍ଟସେ ପଢିବ।
ଆଉ କୋଉ ଷ୍ଟ୍ରିମ୍?
ଆର୍ଟସ୍।
ଓହୋ କଣ ରଖିବ ବିଷୟ?
ବିଷୟ ଇତିହାସ ଭୂଗୋଳ ଆଉ ଓଡିଆ। ଏମିତି ଆଉ କଲେଜ ଦେଖିକି ଏଁ ସବଜେକ୍ଟ ନବ ଆଉ।
ଓହୋ ଆଉ ଆପ ଆପଣଙ୍କ ଭଉଣୀ କଣ କରୁଚି?
ସିଏ ଏବେ ଏଇଠି ଥିଲେ କୁଆଡେ ଗଲେ ଏବେ ଆଉ। ଆଉ ତମ ଭାଇ?
ମୋ ଭାଇ ସିଏ ବାହାରେ ଖେଳୁଚି।
ଆଚ୍ଛା। ଆଉ ସିଏ କେମିତି ପଢୁଛନ୍ତି ଭଲ ନା
ହଁ ଠିକ ଠାକ୍ ପଡୁଚି। ଆଉ ଆପଣଙ୍କ ଭଉଣୀ?
ହଁ ସିଏ ଟିକେ ତାର ଟିକେ ଡାଉନ ପଢାରେ ଆଉ।
ଆଜ୍ଞା।
ଆଉ ତମେ କଣ ପଢୁଚ?
ହଁ ମୋର ଟୁଏଲଥ ପାସ୍ ଆଉଟ୍ ମୁଁ।
ଆଚ୍ଛା।
ଆଉ ଆପଣଙ୍କର ସବୁ ଠିକ୍ ଠାକ୍ ଅଛି।
ହଁ ଠିକ ଠାକ। ଆଉ ତମ ଘର ଲୋକ କିଏ କିଏ ଅଛନ୍ତି ତମ ଫ୍ୟାମିଲିରେ?
ବାପା ମାମା ଜେଜେମା ଆଉ ମୋ ଭାଇ ଆଉ ଆପଣଙ୍କ ଫ୍ୟାମିଲିରେ?
ମୋର ବି ବାପା ମା ମୋ ଜେଜେ ଆଉ ଆମେ ଦି ଭଉଣୀ।
ଆଚ୍ଛା। ଆଉ ଆପଣଙ୍କ ମାମା ରାତିରେ କଣ ରୋଷେଇ କରିବେ?
ରୁଟି, ସନ୍ତୁଳା।
ସଞ୍ଚୁଳା। ଅମୃତା ଭଣ୍ଡା ସନ୍ତୁଳା।
ହଁ।
ଆଜ୍ଞା। ଆଉ ଆମେ କୋଉଦିନ ମିଶିକି ସମସ୍ତେ ଭୋଜି କରିବା।
ହଁ କୋଉ ଦିନ ଗୋଟେ ଡେଟ୍ ଫିକ୍ସ କରୁନ୍ତ, ସେଇଦିନ କରିବା ଆଉ।
ମୁଁ ଭାବୁଥିଲି ଆମେ କରିବା ଠିକ୍ ହବ।
ହଁ।
ଆଉ ବ୍ୟଞ୍ଜନରେ କଣ ର ବ୍ୟଞ୍ଜନରେ କଣ ରଖିବା?
ହଁ-ହଁ ସେଦିନ କି ବାରେ ପଡୁଛି?
ଅ ବୋଧେ ବୁଧବାର ପଡୁଚି ନା କଣ।
ନା ବୁଧବାର କି ମଙ୍ଗଳବାର ହଁ ଠିକ୍ ନାହିଁ ତ କିବାର ପଡଚି ତ ଆମେ ବାର ଦେଖିକି ସେଇ ଅନୁସାରେ କରିବା ଆଉ।
ଆଜ୍ଞା ଆଉ ଆପଣଙ୍କ ଭଉଣୀ କୋଉଠି ପଢେଇବେ ବୋଲି ଭାବିଛନ୍ତି ନା କିଛି ଠିକ୍ କରିନାହାନ୍ତି?
ହଁ ନାଇଁ ତାଙ୍କର ଫର୍ମ ଫିଲ୍ଅପ୍ ହେଇଚି। ତ ଆସିଲେ କଲେଜ୍ ଯୋଉଠି ହେଲେ ପଢିବ ଆଉ।
ଆଜ୍ଞା। ଆଉ ଆପଣ ଏବେ କଣ ପଢୁଛନ୍ତି?
ମୋର ଗ୍ରାଜୁଏସନ୍ ସରିଲା ମୁଁ ଏବେ କମ୍ପଟେଟିବ ପାଇଁ ପ୍ରିପେୟାର ହଉଛି, ଆଉ
ଅଲ୍ ଦ ବେଷ୍ଟେ
ଥ୍ୟାଙ୍କ ୟୁ।
ଆଉ ବାପା ମାମା କଣ କରୁଚନ୍ତି?
ହଁ ସବୁ ଅଛନ୍ତି ଘରେ ଆଉ।
ଆଚ୍ଛା। ଆମେ ମୋର ବି ସେଇ ଘରେ ଅଛନ୍ତି ଆଉ।
ଆଚ୍ଛା।
ଆଉ ହୁଁ। ରଜରେ ତାହେଲେ ଆପଣଙ୍କ ସହିତ ଦେଖା ହବ। ଆଉ କାଲି ବି କାଲି ଆପଣ ପୁରା ନିଶ୍ଚିତ ଅଛନ୍ତି ତ ଯିବେ ବୋଲି କି? କାଲି ଆପଣ ନିଶ୍ଚିତ ଅଛନ୍ତି ତ?
ହଁ-ହଁ। ପା।
ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ କଣ ଭଲ ଲାଗେ ଆପଣଙ୍କୁ? କରିବା ପାଇଁ। କଣ ଭଲ ଲାଗେ ଆପଣଙ୍କୁ କରିଆ ପାଇଁ?
ହାଲୋ?
ହଁ ଆପଣଙ୍କୁ କଣ ଭଲ ଲାଗେ କରିଆ ପାଇଁ?
ମତେ ଖାଇବାକୁ ଭଲ ଲାଗେ, ଆଉ ଆପଣଙ୍କୁ?
ମତେ ଚିତ୍ର ଆଙ୍କିବାକୁ ଭଲ ଲାଗେ, ଆପଣଙ୍କୁ? କଣ ଖାଇବା ପାଇଁ ଭଲ ଲାଗେ ଅଧିକ?
ମତେ ଆଇସ୍କ୍ରିମ୍।
ହଁ ତାହେଲେ ଠିକ ଅଛି ଆପଣଙ୍କୁ ମୁଁ କାଲି ଆଇସ୍କ୍ରିମ୍ କିଣିକି ଦେବି
ହଉ।